ଆଣ ଗୋଟେ ଆପଣଙ୍କୁ ମୋ କଥା ଭଲରେ ଶୁଭୁଚି?
ଆଜ୍ଞା?
ଆପଣଙ୍କୁ ମୋ କଥା ଭଲରେ ଶୁଭୁଚି?
ହଁ ହଁ ସବୁଚି ଆଜ୍ଞା କୁହନ୍ତୁ।
ଆପଣ ଯଦି ଚାହିଁବେ ସେ ଦୁଆର ବନ୍ଧ ଉପରେ ବସି ପାରିବେ କାହିଁକି ସେ ଗରମକୁ ଯାଉଚନ୍ତି କିଛି ଦରକାର ନାହିଁ। ଆଉ ଯଦି ଆପଣ ଚାହିଁବେ ଆପଣ ଆମର ସାମ୍ନା ଘର ମାନେ ଦୁଆରକୁୁ ଆସୁ ଆସୁ ଯୋଉ ଘରଟା ଅଛି ମାନେ ଯୋଉ ଘରେ ଆମର ଟିଭି ଅଛି ଯୋଉ ଘରେ ଦଉଛି।
ଆପଣ କାଇହିଁ ହସୁଛନ୍ତି ଆଜି କଣ ଆପଣଙ୍କ ମନଟା ଟିକେ ଖୁସି ଅଛି ବଧେ ଆଜ୍ଞା।
ହଁ ମୁଁ ଆଜି ଟିକେ ମାର୍କେଟ ପାର୍କରେ ଯାଇକି ବୁଲିକି ଆସିଥିଲି ତ ଗୁପଚୁପ ଫୁପଚୁପ ଖାଇକି ଆଉ ଆଜି ଆମର ଗୋଟେ ନୂଆ ଚଷମା କିଣା ହେଲା ସେ ଚଷମା ରଙ୍ଗକୁ ଦେଖିକି ମୁଁ ଏତେ ଖୁସି ଅଛି। ଏତେ ଖୁସି ଅଛି ଆପଣ ତୁ ମୁଁ କେମିତି କହିବି ସେ ଖୁସି ଟାକୁ ମୁଁ ହସ ଦ୍ଵାରା ଆପଣଙ୍କୁ ବୟାନ କରି ଆପଣ ଯାଉନାହାନ୍ତି ସେ ସାମ୍ନା ଘରେ ବସିକି କଥା ହେବେ। କାହିଁକି ନା ଭିତର ଘରେ ବହୁତ ଗରମ ହଉଥିବ ବୋଲି ମୁଁ ଅନୁମାନ କରିପାରୁଛି କାରଣ ମୁଁ ବି ସେ ସନ୍ଧ୍ୟା ବେଳୁ ସେ
ଗରମ ତ ଆଜ୍ଞା ସବୁଆଡେ ହଉଛି ତେଣୁ ଗରମରେ ଆଉ ରକ୍ଷା ନାହିଁ। ତେଣୁ ଗରମ ହେଲେ କଣ କରାଯିବ ତାକୁ ସବୁକୁ ଆଡଜଷ୍ଟ କାରଣ ଆମେ ପିଲାଦିନେ ଗରମରେ ଚଳିଛୁ। ତେଣୁ ଗରମ ଟାକୁ ଆଉ କଣ ଜଗିବ ଆଜ୍ଞା। କେତେ ଗରମ ଆପଣଙ୍କର ଆପଣ ଟାଉନ କଥା କହୁଛନ୍ତି ଆପଣ ଯେତେବେଳେ ବାତ୍ୟା ଫାତ୍ୟା ହଉଛି ଚାରି ଆଠ ଦିନ ଳାକା ଇଲେ ବନ୍ଦ ହଉଛି ଆପଣ ପୁଣି ରହୁଛନ୍ତି ନା ନାଇଁ ନା ପଳଉଛନ୍ତି କୁଆଡ଼େ
ନାଇଁ ନାଇଁ ଏଇଟା ତ ଆପଣ ସତ କଥା କହିଲେ ହେଲେ ଆମେ ଯେହେତୁ ମଧ୍ୟବିତ୍ତ ପରିବାରର ଲୋକ ଆଉ ଆମ ଘର ମାନଙ୍କରେ ଜମା ଏସିି ନାହିଁ ଏସିି ମାନେ କଣ କହିଲେ ଯୋଉ ଆମକୁ ଯୋଉ ଶୀତ ଭଳିଆ ମାହୋଲ ଟା ଦବ ସେଇ ଏସି ଟା ଯେହେତୁ ନାହିଁ। ତ କଣ କରିବି ଆଉ ତ ବିନା ଏଠି ଗରମରେ ରହିକି ସରିବାକୁ ହିଁ ପଡିବ। ହେଲେ ଯେ ଯୋଉଠି ଟିକେ ମତେ ଥଣ୍ଡା ମିଳେ ଯେମିତିକି ଆମର ଫ୍ୟାନ ଫ୍ୟାନ ଯେଉଁଠି ଲଗା ହୁଏ ମୁଁ ସେଇଠି ହିଁ ବସେ ସେଇଠି ହିଁ ବସିକି ମୁଁ ଗପେ। ସବୁ ଲେଖା ଲେଖି କରେ ପାଠ ପଢେ ସବୁ ସେଇଆ ହିଁ କରେ ମୁଁ ଜମା ଆଉ କୋଉଠିକି ଯାଏ ନାହିଁ ଆଉ ଅନ୍ୟମାନେ ଯିଏ ମୋ ପାଖରେ ବସନ୍ତି ମୁଁ କୁହେ ଜମା ହେଇପାରିବ ନାହିଁ ତମେ ଯାଅ ତମେ ଯାଅ ସେପଟେ ତମେ ଯାଅ। ଆପଣଙ୍କ ଛୁଆ ବେଳର ଗରମ ଆଉ ଏବେର ଗରମ ଭିତରେ ତଫାତ୍ କଣ ମତେ ଟିକେ କହିଲେ?
ଆ ଦେଖନ୍ତୁ ଆଜ୍ଞା ସେତେବେଳେ ଯେଉଁ ଗରମ ମଣିଷ ପରିସ୍ଥିତିରେ ସବୁ ପରିସ୍ଥିତିରେ ସମ୍ଭାଳିକି ରହିବ। ତେଣୁ ଗରମ ହଉ କି ଥଣ୍ଡା ହଉ
ହଁ ସେଇଟା ତ ଆପଣ ପୁରା ଆ ଠିକ କଥା ମତେ କହିଲେ ମୁଁ ବି ବୁଝିଗଲି। ଆଉ ଆପଣଙ୍କ ସହିତ ଗୋଟେ କଥା ହବାର ଥିଲା। କି ମୁଁ ଆଜି ଯେତେବେଳେ ମାର୍କେଟ ଯାଇଥିଲି ଆପଣଙ୍କୁ ତ କହିଲି ନା ଆଜି ମାର୍କେଟ ଯାଇଥିଲି ବୋଲି। କିଛି କିଣାକଣି କରିକି ମୋ ମନଟା ବହୁତ ସୁଖୀ ଅଛି କାରଣ ଆପଣ ଜାଣିଛନ୍ତି। ଝିଅ ଛୁଆ ସ୍ତ୍ରୀ ଲୋକ ଏମାନେ ଟିକେ କିଣା କିିଣି କରିସାରିଲା ପରେ ସେ ପଇସା ଖର୍ଚ୍ଚ ହେଇଯାଉ ସବୁ କର କିନ୍ତୁ ଜିନିଷ ଦେଖିକି ସେମାନେ ଟିକେ ବହୁତ ଖୁସି ହୁଅନ୍ତି ଯେମିତି ଆପଣଙ୍କ ସ୍ତ୍ରୀ ଆଜି ମାର୍କେଟ ରୁ ଏତେ ସାରା ଜିନିଷ ଆଣିଲା ପରେ ବି ପରେ ପଇସା ଖର୍ଚ୍ଚ ହେଲାର ତାର ଦୁଃଖ ନାହିଁ କିନ୍ତୁ ଯେହେତୁ ଏତେ ସାରା ଜିନିଷ ଆଣିଛି ସେଥିପାଇଁ ସେ ବହୁତ ତ ଖୁସି ଅଛନ୍ତି ଆପଣଙ୍କୁ କଣ ଲାଗୁଛି ସେ ବହୁତ ଖୁସି ଅଛନ୍ତି ନା?
ନବଶଷୀ କଣ ବାଜାରରେ ପଇସା ନଷ୍ଟ କଲେ କି ଘର ପାଇଁ ଜିନିଷ ଆଣିଲେ। ଏ ଦୀପ ଏକାଥରେ ନେଇଆଇଲେ ଗୋଟେ ବର୍ଷ ପୁରା ପଳେଇବ ତାଙ୍କର ଦୀପ। ତେଣୁ ସେ ଦୀପଟା ଏକାଥରେ ଧରି ଆଇଲେ। କାରଣ ଆମ ପଚାଶ ଟଙ୍କା ଦୀପ ଆଣିଥିଲେ ଚଳିଥାତା କିନ୍ତୁ ଏକାଥରେ ସେ ଦୀପ ନିଆଲେ। କାରଣ ଆଉ କଣ କହିବା ଆଉ ମନା କରିପାରିଲିନି ତା ସହିତ ସେ ବଡ ବଡ ଦୀପ ଦିଟା ଆଣେଲେ ଦଶ ଟଙ୍କା ଦେଇି ଯୋଉ ଦୀପ କୋଡିଏ ଟଙ୍କା ନେଲା ବିକ୍ର ହଉଛି ସେ ପାଞ୍ଚ ଟଙ୍କ ଲେଖା ଦଶ ଟଙ୍କା ନେଖା ଦିଟା ସେ ଦୋକାନ ନେଲା। ହଁ ଯେହେତୁ ଆମେ ଗୋଟେ ପ୍ୟାକେଟ ପୁରା ଆଣିଲୁ ଆଉ କଣ କରାଯିବ ଆଉ ସବୁ ଜିନିଷ ଆଣୁଛନ୍ତି ଆଉ।
ଆଚ୍ଛା ସେଇ ଦୋକାନୀ କୁ କହିଲେନି ସେଇ ପ୍ୟାକେଟ ଭିତରେ କଣ ଦୀପର ଦାମ୍ ଟା ଯାଉନି? ଦୀପର ଦାମ ଟାକୁ ବି ଆହୁରି ରଖିଲେ ଛାଡନ୍ତୁ କଣ କହିବି ବେପାରୀ ଭାଇ ମାନେ ସେମିତି ପଇସା ପତ୍ର ନଉଚନ୍ତି ହଉ ଛାଡନ୍ତୁ ମୁଁ କହୁଥିଲି କି ଆପଣ ଯୋଉ ସପ ଆଣିଚନ୍ତି ଦୁଇ ଖଣ୍ଡ ଆପଣଙ୍କ ସ୍ତ୍ରୀ କହୁଥିଲେ କି ମତେ ହଉଛି ଆପଣ କୋଉ ଗୋଟେ ହୋଲସେଲ ଦୋକାନୁ ଆଣିଚନ୍ତି। ମାନେ ମୁଁ ଜାଣିବାକୁ ଚାହୁଁଚି ମାର୍କେଟରେ କଣ ସବୁ ଦୋକାନୀ ହୋଲସଲ ନୁହନ୍ତି କି?
ନାଇଁ ନାଇଁ ସବୁ ଦୋକାନ କେମିତି ହୋଲସଲ ଇଟ୍ରାଲି ଅଛି ହୋଲସଲ ଅଛି‌। ତେଣୁ ଆପଣ ରିଟେଲ ଆଣିଲେ ଅଧିକ ପଇସା ପଡ଼ିବ। ହୋଲସେଲ ଆଣିଲେ ଯାହାଲେ ଆପଣ ଦଶ, ତିରିଶ ଟଙ୍କା, ପଚାଶ ଟଙ୍କା କମ ପାଇବେ ଆଉ ତେଣୁ ସବୁଗୁଡା କେମିତି ରିଟେଲ ନା ହୋଲସେଲ ହବେ।
ଆଚ୍ଛା ଆପଣ କେମିତି ମାନେ କି ପରି ସେ ହୋଲସେଲ ଦୋକାନ ଦେଖିଥିଲେ। ମାନେ ଆପଣ କଣ ସବୁବେଳେ ସପ କିଣିବାକୁ ଯାଉଛନ୍ତି ନା ଆପଣଙ୍କୁ କିଏ ସେ ସପ ଦୋକାନୀ ବିଷୟରେ କହିଦେଲା?
ନାଇଁ ମୋର ଜଣେ ରିଲେଟିଭ ସେଠି ଦୋକାନ କରଚନ୍ତି ସେ ମୋତେ କହିଲେ କହିଲେ ସେଇପଟ ଲାଇନ କି ପଳେଇଯିବ ସେଇଠି ଗୋ ଟେ ଦୋକାନ ଅଛି ହୋଲସଲ ଦୋକାନ। ସେ ହୋଲସଲ ରେଟ ରେ ଦେବେ ଅନ୍ୟମାନେ ସବୁ ରିଟେଲ ବକୁଚନ୍ତି ସେଇଠି ଯାଅ ହୋଲସଲ ରେଟ ରେ ପାଇବ। ତେଣୁ ମୁଁ ସେଠି ଗଲି ହୋଲସେଲ ରେ ସେଠି ପାଇଲି ଆଉ ଅବଶ୍ୟ ମାର୍କେଟ ଭିତରେ ଅପେକ୍ଷା ସେ ଦୋକାନରେ ରେଟ୍ ବି ତ ଠିକ ଥିଲା। ଆଉ ତେଣୁ ଆମେ ଗୋଟେ ସପ ଆଣିଥାନ୍ତୁ ଦିଟା ସପ ଲୋଭରେ ନେଇ ଆସିଲୁ ଆଉ।
ଆଚ୍ଛା ହଁ କମ ଦାମ ଯେମିତିୁ ନେଲା ଆପଣ ଆଉ କାଇଁ ଗୋଟେ ସପ ଆଣିବେ ସେଇ ଦାମ ରେ ଦିଟା ସପ ନେଇ ଆସିଲେ ମୁଁ ବୁଝିଲି ଆପଣଙ୍କ କଥା। ହେଲେ ଆପଣ ଗୋଟେ କଥା ମତେ କହିଲେ ଆପଣ କିପରି ଜାଣିଲେ କି ସେ ଦୋକାନୀ କମ ଦାମ୍ ନଉଚି ସପର ଆପଣ କଣ ମା ର୍କେଟର ସବୁ ଦୋକାନୀ ଦୋକାନରେ ବୁଝିଥିଲେ କି ସପର ଦାମ୍ ଟା?
ନା ମୁଁ ଆଗରୁ ତ ସବୁ କିଣିଚି ଅନ୍ୟମାନଙ୍କ ଦୋକାନରେ ଦେଖିଛି ରେଟ୍ କିନ୍ତୁ ସେ ଦୋକାନ ରେଟ୍ ଟା ଟିକେ କମ ଲାଗିଲା। ତେଣୁ ମୁଁ ଜାଣିଲି ଠିକ୍ ରେଟ୍ ଦଉଚନ୍ତି କାରଣ ଆମକୁ ସେ ଚାରି ପାଞ୍ଚ କ୍ୱଵାଲିଟିର ସପ ଦେଖେଲେ। ସବୁ ଡିଫର ରେଟ୍ କହିଲା। ତେଣୁ ତାପରେ ସପର କ୍ୱଵାଲିଟି ଅଛି ବୁଣିବାର କ୍ୱଵାଲିଟି। ତେଣୁ ସପକୁ ଦେଖି ଆମେ କହିଲୁ ଆରେ ଏଟା ଟିକେ ଠିକ ଅଛି। ତେଣୁ ସେଠି ଆମେ ମନସ୍ଥ କରି ସେଇ ଏକୁ ଆଣିଲୁ ଆଉ।
ଆପଣ ଗୋଟେ କାମ କରନ୍ତୁ ସେ ଦୋକାନୀ ଟାକୁ ମନେ ରଖନ୍ତୁ ଆଉ ଆପଣ ଆପଣଙ୍କ ସାଙ୍ଗର ମାନେ ଯୋଉ ଯିଏ ଆପଣଙ୍କୁ ସେ ଦୋକାନୀର ନାଁ କହିଲା ତା ନାଁ କହିଚନ୍ତି ତ ସେ ଦୋକାନୀ କୁ?
ହଁ ହଁ
ହଁ ଆପଣ ସେମିତି ମନେ ରଖିଥିବେ ଆଉ ଆପଣ ଆପଣ ସବୁଠାରୁ ଭଲ କ୍ଵାଲିଟିର ସପଟା ଆଣିଲେ ନା ମିଡିୟମ କ୍ଵାଲିଟିର ସପଟା ଆଣିଚନ୍ତି?
ନା ନା ଭଲ କ୍ୱାଲିଟିରେ ସପ ଆଣିଚୁ।
ହଁ କାହିଁକି ନା ଶପଥ ଆମର କିଣା ହଉ ଚି ଆଉ ଶପଥ ହଉଚି ଆପଣ ସବୁବେଳେରେ ସବୁଦିନ ସବୁଦିନ ହିଁ ବ୍ୟବହାର କରିବେ ବନ୍ଧୁବାନ୍ଧବ ଆସିଲେ ବି ସବୁ ବ୍ୟବହାର କରିବେ ତ ଆପଣ ଭଲ କରିଛନ୍ତି କି ସବୁଠାରୁ ଉତ୍ତମ ଧରଣର ସପ ନେଇ ଆସିଛନ୍ତି ମୁଁ ବି ବିଶ୍ଵାସ କରେ କି ସବୁଠାରୁ ଭଲ ଗୋଟେ ନେଇ ଆସିଲେ ପଇସା ହଉଚି ଖର୍ଚ୍ଚ ହବନି ବେଶୀ ତ ଆପଣ ଭଲ କରିଛନ୍ତି ଆଉ ଆପଣ ଯୋଉ ଟି ତିନିଟା ଆଣିଛନ୍ତି ଆପଣଙ୍କ ସ୍ତ୍ରୀ ମୋତେ ଦେଖଉଥିଲେ ଆଜି ସକାଳେ ଆପଣ ଯୋଉ ଷ୍ଟିଫିନ୍ଟା ଆଣିଛନ୍ତି ଆପଣ ଯୋଉ ନୂଆ ଚାକିରି କୁ ଯିବେ ଏଇ ଯୋଉ ଏକ ତାରିଖ ଠାରୁ ବୋଧେ ସେଇ ଟିଫିନ୍ରେ ଖାଇବା ନେଇକି ଯିବେ ବୋଲି ଆପଣଙ୍କ ସ୍ତ୍ରୀ ଆଣିଛନ୍ତି।
ଆଜ୍ଞା ଆଜ୍ଞା କଣ ହେଇଚି କି? ମୁଁ ଜଲ୍ଲି ମଝିରେ ମତେ ବଡ ବଡ ଟିଫିନ ଗୁଡା ଦେଲେ ମତେ ଭାରି ନାଜ ନାଗିଲା ମୁଁ କହିଲି ଏସଳା ଲେବର ବାଲା ଭଳିଆ ଠିଫିନ୍ ଦଉଛନ୍ତି ତେଣୁ ମୁଁ କହିଲି ନାଇଁ ଗୋଟ ତିନିଥାକିଆ ଟେବୁ ଟିଫିନ୍ ଟେ ନେଇଯିବା ମିଡିୟମ ସାଇଜର ଆଉ ସେଥିପାଇଁ ମନ କରିକି ସେ ଟିଫିନ କିଣିକି ଆଣିଲୁ ଟିଫିନ୍ ଟି ଆଣିବା ପାଇଁ ଆମେ ତିନି ଚାରିଟା ଦୋକାନ ରେଟ୍ ଦେଖିଲୁ। ଦେଖିଲା ପରେ ଏଇ ଦୋକାନଟିରୁ ଆମୁ ନେଇକି ଆସିଲୁ ଆଉ।
ଆଚ୍ଛା ଟିଫିନଟିର ଦାମଟି ଆପଣ ଯୋଉ ଦୋକାନ ରୁ ଆଣିଲେ ସେ ଦୋକାନୀ କେତେ ଟଙ୍କା ନେଲା?
ସେ ଆଚୁଆଲି ଆମକୁ ଦୁଇଶହ ଟଙ୍କା ନେଲା ଆକ୍ଚୁଆଲି ଅନ୍ୟ ଆଡେ ଭିତରେ ସବୁ ରେଟ ବୁଝି ବୁଝିକି ଆସିକି ଆମେ ସେଇଠୁ ଚିନ୍ତା କରି ଆଣିଲୁ ଆଉ ଗୋଟେ ଯାଗାରେ ଦୋକାନୀ ଠିକ୍ ରେଟେ କହିଥିଲା ଆମେ କିନ୍ତୁ ଆଣିଲୁନି ଆମେ ଭାବିଲୁ କାଳେ ଅନ୍ୟ ଜାଗା କମ ମିଳିବ ତଥାପି କୋଡିଏ ଟଙ୍କା କମ ରେଟ ଆମେ ପାଇଲୁ। ଆଉ ନେଇ ଆସିଲୁ ହେଠୁ।
ଆଚ୍ଛା ଆଚ୍ଛା ଅନ୍ୟ ସବୁ ଦୋକାନୀ ମାନେ କେତେ କହୁଥିଲେ ତିନିଶହ ଚାରିଶହ ପାଞ୍ଚଶହ ଛଅଶହ? କେତେ କହୁଥିଲେ?
କିଏ କହିଲା ଦୁଇଶହ ଅଶୀ ଟଙ୍କା କିଏ କହିଲା ତିନିଶହ ପଚାଶ କିଏ କହିଲା ଅଢେଇଶହ ଏମିତି ସବୁ ରେଟ୍ କହୁଥିଲେ ଏ ଦୋକାନିଜାକ ଦୁଇଶହ କୋଡିଏ କହିଲା ଦୁଇଶହ ଟଙ୍କା ହିଁ ନେଲା। ହଁ‌।
ଯା ହଉ ଭଲ ଦୋକାନୀଟେ ଆକ୍ଚୁଆଲି ଭଗବାନ ଯଦି ଚାହିଁବେ ଆପଣ ଭଲ ଦୋ ଭଲ ଦୋକାନୀ ମାନଙ୍କ ପାଖରେ ଯାଇକି ପହଞ୍ଚିକି କମ ଦାମ ରେ ସବୁ ଜିନିଷ ଆଣିପାରିବେ ଯେମିତି ଆଜି ଉଦାହରଣ ଦେଖୁନାହାନ୍ତି ସପ ଗୋଟେ ହେଲା ଆଉ ସପ ହେଇ ସାରିଲା ପରେ ଆପଣ ଙ୍କ ର ଯୋଉ ହଉଚି ଟିଫିନ୍ ଟା ହେଲା ଆଉ ଯେମିତି କୁଲା ବି ଆ ପଣ ମାନେ ସିଧା ରେଟ୍ ରେ ଆଣିଛନ୍ତି ଆଉ ଦି ତ ବି ଠିକ୍ ଠାକ୍ ରେଟ ରେ ଆଣିଛନ୍ତି କାହିଁକ ନା ମୋର ମନେ ଅଛି ଦୀର୍ଘ ଦୁଇଶହ ବର୍ଷ ସେ ଦୁଇଶହ ବର୍ଷ । ପୂର୍ବେ କଣ ମୁଁ ବି ମୋ ବାପାଙ୍କ ସହିତ ଯାଇକି
ଦୀପ ଦୋକାନରୁ ଦୀପ ନେଇକି ଆସିଥିଲି ମୋର ସେ ସାତଶହ ଟଙ୍କା ଦେଇଥିଲା ଆଜି ଆପଣଙ୍କର ଛଅଶହ ଟଙ୍କା ଶୁଣିକି ମୁଁ ବହୁତ ଖୁସି ହେଲି କାହିଁକି ନା ଦୀର୍ଘ ଦୁଇଶହ ବର୍ଷ ପରେ ଆହୁରି ଦୀପର ଦାମ ଟା ବଢିଯିବା କଥା ହେଲେ ସେ କମେଇ ଦେଇଛନ୍ତି। କାହିଁକି ନା ସେଥିପାଇଁ ମୁଁ ବହୁତ ଖୁସି ହେଲି ମତେ ଲାଗୁଛି ବୋଧେ ମୁଁ ସେତେବେଳେ ଜାଗର କିମ୍ବା ଦୀପାବଳି ସମୟରେ ଦୀପଟା ଆଣିଥିଲି ବୋଲି ସେ ଦୀପର ପ୍ୟାକେଟକୁ ଏତେ ଟଙ୍କା ନେଇଥିଲା କାହିଁକି ନା ସେତେବେଳେ ତ ବେପାର ଟାଇମ୍ ଥିଲା ନା? ଆଉ ଆପଣ ଆଜି ଏଥର ସେଇ ଦୋକାନରୁୁ ଆଣିଲେ ନା ଅଲଗା ଦୋକାନୁ ଆଣିଲେ?
ସେଇ ଦୋକାନର ଦୀପଟା ଯୋଉ ଆଣିଲି ଏ ଦୀପଟା ଅଲଗା କ୍ଵାଲିଟିର ଥିଲା ଆଜ୍ଞା ବଢ଼ିଆ କ୍ଵାଲିଟିର। ସେ ଆଗରୁ ଯୋଉ ଦୀପଟା ଆଇଥିଲା ସେଟା ଏଇ କ୍ୱାଲିଟିର ନୁହଁ, ଏଇଟା କିନ୍ତୁ ଭଲ କ୍ୱାଲିଟିର ଦୀପଟା ଆମେ ଆଣିଛୁ। ଆଉ ତେଣୁ ରେଟ୍ ବି ଠିକ୍ ନେଲା, ବୁଝିଲେ କି?
ଆଚ୍ଛା ଆଚ୍ଛା, କିତୁ ଭଲ କ୍ଵାଲିଟି ମାନେ ଦୀପର ସେ ଯୋଉ ତିଆରି ଟା ଭଲ ହେଇଛି ମାନେ ସୁନ୍ଦର ଦିଶୁଛି, ଏଇଆ ତ?
ହଁ, ହଁ। କ୍ୱାଲିଟିଟା ବି ଅଲଗା ହେଇଛି, କାଣା ଆମେ ଆଗରୁ ପ୍ଲେନ୍ ନା ଆଣୁଥିଲେ ଏଇଟା ଟିକେ କଲରଫୁଲ୍ ହେଇଛି। ଏଟା ଭଲ ଅଛି ଏଇ, ଏଇ ଦୀପଟି।
ଓହୋ ଏଇଟା ରଙ୍ଗୀନ୍ ହେଇଛି, କହୁଛି ଏଇଟା ରଙ୍ଗୀନ୍ ଦୀପ ତାହେଲେ।
ଓହୋ। ଗୋଟେ ନୂତନ ଧରଣର, ଆଉ ସେ କହିଲା ତ ପନ୍ଦରଶହ ଦୀପ ଅଛି ନା କମେଇଥିବ?
ନାଇଁ କହିଲା ପନ୍ଦରଶ୍ହ ଆପଣ ଗଣିଦେବେ। ଆଉ ମୁ କହିନି ଭାଙ୍ଗି ଯାଇଥବ କହିଲା ବିଲକୁଲ ଭାଙ୍ଗିନଥିବ ଏମିତି କହିଛି, ଜଣା ପଡିବ କଣ ହଉଛି ଖୋଲିଲେ।
ସେ ଦୋକାନୀକୁୁ କହିବେ ଯଦି ଭାଙ୍ଗିଥିବ ତାକୁ ନେଇକି ସବୁ ଦେବେ, ସିଏ ଆଉ ସେଇଭଳିଆ ଦୀ ପ ଆମକୁ ଆହୁରି ଯେତେଟା ଭଙ୍ଗା ଦୀପ ଆମେ ଫେରେଇବା ସେଇଭଳିଆ ଦୀପ ଆହୁରି ସିଏ ଆମକୁ ଦବ କାହିଁକି ନା ଆମେ ନଗଦ ପଇସା ଦେଇକି ଆଣିଚେ। ଆଉ ମୋ କହିବା କଥା ଆପଣଙ୍କର ସ୍ତ୍ରୀ ସେ ଯୋଉ ଦୀପଟାକୁ ଧରିକି ପ ଛ ପଟେ ବସି ପାରିଲେ ଭଲସେ ଆଉ ହେଲମେଟ୍ ଦେଇଥିଲେ?
ନାଇଁ ଆଜ୍ଞା ମୁଁ କଣ କଲିମୁଁ, ମୁଁ ଆଗରେ ଦେଇକି ଆଇଚି ଧରିଥିଲି ଆମ ମାଡ଼ାମ୍ ତାଙ୍କର ପଛରେ ବଇଥିଲେ। ତାଙ୍କର ଏକ ନମ୍ବର ହାଟରୁ ଘର ପର୍ଯ୍ୟନ୍ତ ଆଇଲେ ହେଲମେଟ୍ ଦବା କଥା ମନେ ନାହିଁ। ମାନେ ପୁରୁଣା ଅଭ୍ୟାସ ତାଙ୍କର ରହିଛି ତ, ତେଣୁ ସେ ହେଲମେଟ ଆଉ ଦେଇନାହାନ୍ତି। ଭୁଲିଯାଇଛନ୍ତି ଘରେ ଗୋ, କହିଲେ ମୋର ଆଉ ମନେ ନାହିଁ, ବୁଝିଲେ?
ଆଚ୍ଛା ଆଚ୍ଛା ନାଇଁ ଆପଣଙ୍କ ସ୍ତ୍ରୀକୁ ଆପଣ କହିବେ ହେଲମେଟଟା ବ୍ୟବହାର କରିବେ। ଆପଣ ଏବେ ରଖନ୍ତୁ ମୁଁ ଯାଉଛି।
ଠିକ୍ ଅଛି, ଠିକ୍ ଅଛି।